ସୁଭା ଜାଉଛି କି ଭଲସେ।
ହ୍ନୁ ହ୍ନୁ।
ଏ ତମ କଥା ଟିକେ ଲାଗ ଯେ
ହଁ ଟିକେ ମୋ ଭଏସ୍ କଟୁଛି କୁହ।
ଆଉ କଣ କରୁଛ?
ଭଣଜାକୁ ବସେଇ ବୁଲଉଛି ଆଉ।
ଆଁ ଶୁଭିଲାନି ଭଲସେ ମତେ ସୁୁବୁନି ତ ଟିକେ।
ଭଣଜାକୁ ବସି ବୁଲଉଛି।
ଓହୋ ତୁମେ ଏଇନା ଭଉଣୀ ଘରେ ଅଛ? ଓ ହୋ। ଓହୋ ଭଣଜା କୁ ତାହେଲେ କୋଉଁଠି ବୁଲଉଛ ବାହାରେ ବୁଲଉଛ ନା ଛାତ ଉପରେ ବୁଲଉଛ।
ଛାତ ଉପରେ।
ହ୍ୟାଲୋ ମୁଁ ବାଲକୁନି ରେ। କେତେ ବର୍ଷର ପିଲା କି?
କେତେ ବର୍ଷ ହେଲା।
ଓହୋ ତାଙ୍କର ତ ଏଇଟା ହଁ ହଁ। କୁହ କୁହ?
ସେ ଏବେ ଯିବେ ଆମେରିକା
ଓହୋ ନା ତାଙ୍କର ତ ଏଇନା ଗୁରୁଣ୍ଡିବା ବୟସ।
ଖାଲି କଉଚି ହଁ ମୁଁ କହିଲି ଖାଲି କହୁଛି ବାହାରକୁ ନେଇଚାଲ ମୁଁ ଦେଖିବି।
ଆଉ ସେଇଟା ସବୁ ଦେଖିକି ଶିଖିବା ନା ଆଉ।
ହଁ ଆଉ କଣ ଆପଣ ଖାଇ ସାଇଲେଣି ନା।
ନା ମୁଁ ଖାଇିନି ଏଇନା। କମ୍ପ୍ୟୁଟର କ୍ଲାସ ଯାଇଥିଲି କମ୍ପୁଟର କ୍ଲାସରୁ ଆସିଲି।
ଏଟା ଭଲ କିନ୍ତୁ
ଆଁ।
ବୋଲେ ଖାଇକି ଯାଇଥିଲେ ନା?
ନା ନା ଖାଇ ନଥିଲେ ପୂଜା କରିଥିଲେ ଭୋଗ ଖାଇକି ଯା ଭୋଗଟିକେ ବାଟିରେ ମାରିକି ଯାଇଥିଲୁ ଆଉ। ଏଇନା ତ ଆସିଲେ ଏଇନା କଣ କରିକି ଗୋଟେ ଖାଇବା ଆଉ
ଅଁ
ହଁ ତମେ କଣ ଖାଇଚ?
ମୁଁ ଖାଇଥିଲି ମୁଢ଼ି ଆଉ ଚାହା ଖାଇଥିଲି।
ତମେ କହିଲ ବାଙ୍ଗାଲୋରରେ ଅଛ ଆଉ ବାଙ୍ଗାଲୋରର ଷ୍ଟ୍ରିଟ୍ ସବୁ କେମିତି ମାନେ ଆମ ଓଡିଶାରେ ତ ବହୁତ ଅସନା କିନ୍ତୁ ସେପଟେ
ଏପଟେ ପୁରା ହାଇଫାଇ ଏପଟେ ଖାଲି ଘର ଯୋଡି ଦେଖ ଘର
ହୁଁ ସେଠିମାନେ ଏମିତି କଲୋନି ଟାଇପରେ ରୁହନ୍ତି।
ହଁ ଆମ ଯୋଉଠି ଅଛୁ ତା ଟି ହଉ ହଉଦି
ଆଉ ବଣ୍ଡିଙ୍ଗ ଫଣ୍ଡିଙ୍ଗ କେମିତି କଣ?
ଏପଟେ ସବୁ ଠିକଠାକ୍।
ହଁ ମାନେ ସେପଟେ ସେଠି ଲୋକ ବି ଏତେ କାହା ସହିତ କେ ମିଶୁ ନଥିବେ ଭଲସେ ମେବି ମୁଁ ଜାଣିବାରେ
ହୁଁ ହୁଁ
ଆମ ଓଡିଶାରେ ଯେମିତି ପଡିଶା ଘର ତା ପଡିଶା ଘର ସବୁ ଯେମିତି ଜଣା କଲୋନୀରେ କିଛି ହେଲା ଲୋକ ବାହାରି ଯିବେ ଆ ମାନେ ଏ ଜଣଙ୍କ ପାଇଁ ତ ସେଇଭଳିଆ ସେପଟେ ମେବି ନଥିବ ଆଉ।
ଏପଟେ ସବୁ ରହୁଛି କଣ କହିଲ ମାନେ ଯେମିତି ଆମର ସବୁ ଯୋଉ ଦେଖିଦ ଫିଲ୍ମ ଫିଲ୍ମ ଦେଖିଦଉ କଲୋନିରେ ଜଣେ ଆଛା
ହ୍ୟାଲୋ ଆଚ୍ଛା ତମେ କଥା ଯୋଉ ଯୋଉ ଇୟରକଡ ୟୁଜ କରୁଛ କି?
ନା ନାଇଁ
ୟଅରକଡଟା ୟୁଜ କଲେ ଟିକେ ଭଲ ହବ କାହିଁକହିଲ ମୋ କଥାଟା ବି ତମକୁ ଭଲସେ ଶୁଭିବ ତମ କଥାଟା ବି ମତେ ଭଲସେ ଶୁଭିବ।
ଏପଟେ କଣ କହିଲ ଏତେ ମାନେ ସମ ପଡେ କଲ ଲ
ହଁ
ହଁ ଏପଟେ
ଓହୋ
ତାପରେ ଏପଟେ ସବୁ ଏପଟେ ସବୁ ଆ ସ୍କୁଲ ରହୁଛି ପା ଗାର୍ଡେନ ରହୁଛି।
ଓହୋ ଆମର ବି ଏପଟେ ଗାର୍ଡେନ ଅଛି ଆମ ଆମ ଘର ପାଖରେ ଗୋଟେ ପାର୍କଟେ ଅଛି। ପାର୍କମାନେ ସେଟା ମନ୍ଦିର ପ୍ଲସ ପାର୍କ ମାନେ ଆମ ଘର ପାଖରେ ଯେତିି ତିନିଟ ଚାରିଟା ମନ୍ଦିର ଅଛି ଗୋଟେ ଅଛି ରାଜାରାଣୀ ଅଛି, ଗୋଟେ ତାପରେ ଅଛି ବ୍ରହ୍ମେଶ୍ଵର ଅଛି, ଗୋଟେ ଗୋଟେ ଭାସ୍କେଶ୍ଵର ଅଛି, ଗୋଟେ ମେଘେଶ୍ଵର ଅଛି, ତାପରେ ଆଉ ଟିକେ ଆଗକୁ ଗଲେ ସାଇ ମନ୍ଦିର ଅଛି।
ମହେଶ୍ୱର ଠାରୁ ତମ ଗାଁ ଟା କେତେ ବାଟ?
ଆ କଣ
ବ୍ରହ୍ମେଶ୍ଵର ମନ୍ଦିର ଠାରୁ?
ସେଇ ମାନେ ହାଫ କହିଲେ ଚଳେ ହାଫ କିଲୋମିଟର
କିଏ
ଏ ଯେ ବଡ ସବୁଠାରୁ
ଆଚ୍ଛା
କେମତି ଭାଇଗନି ମୋ ତ ଏଇଠି ମାନେ ସବୁବେଳେ ଘରେ ଥିଲା ବେଳେ
ଓହୋ ବ୍ରହ୍ମେଶ୍ବର ଆମ ଘର ପାଖରେ ମୁଁ ଯୋଉ ଇନଷ୍ଟାରେ ଗୋଟେ ଫୋଟ ଫଟୋ ପୋଷ୍ଟ କରିଥିଲି ଏବେ ଜଷ୍ଟ ସେଇଟା ପରମେଶ୍ଵର ମନ୍ଦିରରେ। ସେ ଆମ ଘର ପାଖରେ ଯୋଉଟା ଆମ ଘର ପାଖେ ଯୋଉଟା ସେଇଟା ଭାସ୍କେଶ୍ଵର ମନ୍ଦିର। ଆଉ ଆମ ଭା ଭିସ୍କେଶ୍ୱର ମନ୍ଦିର ସିଧାରେ ବ୍ରହ୍ମେଶ୍ୱର ମନ୍ଦିର ତାର ଏପଟେ ଯୋଉ ହାସକେଶ୍ୱର ମନ୍ଦିରରେ ଏପଟ ସାଇଡ ରେ ସେଇଟା ହେଲା ମେଘେଶ୍ଵର ମନ୍ଦିର।
ହଁ
ଆମ ଘର ପାଖେ ସବୁ ଖାଲି ଶିବ ମନ୍ଦିର ଆମେ ଶିବଙ୍କର ଭକ୍ତ। ସେଠି ସବୁ ସ୍ଵର ଆଉ
ସାଇ ମନ୍ଦିର ଛକ ଆଉ।
ହଁ ସେଇଟା ସାଇ ମନ୍ଦିର ସେଇଠି ମୋ ସ୍କୁଲ ଥିଲା।
ମୁଁ ସେଇଠି ଯାଇବା ମୁଁ ଡାଇରେଟ ସାଇ ମନ୍ଦିର ଛକ ସାଇ ମନ୍ଦିର ଛକରୁ ବ୍ରହ୍େଶଵର ଭିତରେ ତିନିଟା ଘର ଛାଡିକି ଅଛି ଆଉ ଆମ
ଆଁ
ଦେ ପାଣି ନ କି ମୁଗ ପାଣିରେ
ଶୁଭୁନି କଥା ମତେ କିଛି ଶୁବୁନି ଖାଲି କଲ୍ ଭସ୍ ଖାଲି କାଡୁ କାଡୁ ହଉଛି।
ପଡିଗଲାଣି ସେ ଆଉ ଶୁଭୁନି ଭଲସେ ତାଙ୍କୁ।
ହଁ ତୁମେ ଦେଖ ଟିକେ ଟ୍ରାଲ୍ କର ଆଉ ପାଞ୍ଚ ମିନିଟ୍ ତ ଅଛି। ଟିକେ ଟାଇ କରିବା ଯେମିତି କଥା ହେଇଯିବା ଭଲସେ ଆଉ
ଶୁଵୁନି ଫେରେ
ହଁ ମୁଁ କହିଲି ଡ୍ରେନ୍ ଗୋଟେ ଯାଉନି କି ଡ୍ରେନ୍?
ହଁ ଗଙ୍ଗ ନାଳ।
ସେ ଠିଗୋଟେ ଜଗନ୍ନାଥ ଆଶ୍ରମ ନାଇଁ।
ମୁଁ ତ ସେଇଟା ଦେଖିନି ତାକୁ ପୁରା ଲାଗିକି ଅଛି ଆମ ଦିଦି ଙ୍କ ଘର
ସେପଟେ ସାଇଡି
ହଁ।
ଆଉ ଆମର ଏପଟେ ସାଇଟ ରହୁଛି ମେଘା ସର ସିଧା ଆସିଲେ ଆମ ଘର ଏପଟେ ରହୁଚି।
ତମେ ଚିହ୍ନି ଥିବ ବୋଧେ ସେପଟେ ଯାଇ ଥିବ ଯଦି ଚିହ୍ନି ଥିବ।
ମୁଁ ଦେଖିଥିବି ଯଦି ଜାଣିଥିବି ମୁଁ ଲୋକଙ୍କୁ ଜାଣିଦିଏ କିନ୍ତୁ ତାଙ୍କୁ ଚିହ୍ନିଥିବି କି ନ ଜାଣିଥିବେ ମୁଁ ସେଟା ଜାଣିନି ଦେଖିଲେ ଜାଣିଦେବି ହଁ ଲୋକଟାକୁ ଜାଣିଛି ବୋଲି।
ହଁ ତମକୁ ପଠେଇଦେବି ଇନଷ୍ଟାଆଇଡି ରେ ଦେଖିବ ଆଉ।
ହଉ ଦେଖିବା ଆଉ। ଆଉ ଘରେ ଏଇନା ମୁ ଏଇ ବି ବାହାରେ ବସି ଛି ତମ ସହ କଥା ହଉଛ ଆଉ।
ଆମ
ଆଁ।
ମାମା, ବାବା?
ମାମା ରୋଷେଇ କରୁଛି ବା ବା ଛାତ ଉପରେ ଅଛନ୍ତି। ଟାଙ୍କି କୁ ପାଣି ଲାଗିଛି ତ ମାନେ ଆମର ଏଇନା ସପ୍ଳାଏ ପାଣି ଆସୁଛି। ।
ଓ ହୋ।
ପାଣି ଲାଗିଛି ତିନିଟା ଟାଙ୍କି ନା ଜଏଣ୍ଟ ଫାମିଲି ତ । ଭରି ହଉଛି ଟାଙ୍କି ବାବା ଜଗିଛନ୍ତି। ତିନିଟା ଟାଙ୍କି ଭରି ହବ ନା ଯିଏ ଯାହାର ସେପାରେଟ। ଆଛା ମୋ ଭଏସ ତମକୁ କ୍ଲିୟର ଶୁଭୁଛି ନା।
ହଁ।
ଓହୋ ହଉ ଆଉ ତମ ଭଇସ ଟା ହିଁ ମତେ ଖାଲି କାରୁ କାରୁ କାରୁ କାରୁ ସୁବୁ ଶୁଭୁଚି।
ଓହୋ ହଉ ଆଉଥରେ ଟ୍ରାଏ କଲେ ମୁଁ ନିଜ ଡାଟରେ କଥା ହେବି ଆଉ।
ହୁଁ। କଣ ନା ଇଅର୍ କଡ୍ ଟିକେ ଦେଲେ ଟିକେ ଭଲ ସେ କଥା ଆସେ, ମାନେ ମତେ ଏ ନା ଆର ଗୋଟେ କଣ ବ୍ୟାକଗ୍ରାଉଣ୍ଡ ସାଉଣ୍ଡ କି ନଏଜେ ସାଉଣ୍ଡ ମେ ବି ହଉଛି। ନେଟୱର୍କ ପ୍ରୋବ୍ଲେମ ଅଛି କି?
ନାଇଁ ନାଇଁ ନେଟୱର୍କ ନାଇଁ ମୁଁ ଉ ୱାଇଫାଇରେ ।
। ଏବେ ଡବଲ ଡାଟା ଅନ୍ ମାନେ ଅ ମାନେ ଡାଟା ଅନ୍ କରୁଛ ପ୍ଲସ ୱାଇଫାଇ ଅନ୍ କରୁଛ କି?
ନାଇଁ ନାଇଁ। ଗୋଟେ ଗୋଟେ କାମ କରୁଚୁ ଡାଟା ଅନ୍ କରୁଚୁ ୱାଇ ।
ହେଟା ନାଇ ନା କଲ କଟିଯିବ ଟିକେ ରୁହ ଆଉ ଆଉ କଣ କୁହ? ଆଉ। ଆଉ ସେପଟେ ସେଠି ଗଛ ବ୍ରୁଛ ଅଛି ନା ନାଇଁ।
ହଁ ଏପଟେ ଗଛ ବ୍ରୁଛ ମାନେ ଦିଇ ମି ଦିଇ ମି ନେଖା ଘର।
ଓହୋ।।
ହ୍ୟାଲୋ। ଘର
ସେଇଭଳିଆ ଆଉ ହଁ।
ତମେ ଦଉଡ଼ି ଯାଇଥିବ ପାଞ୍ଚ ତାଲ
ଓହୋ ତମେ କେତେ ନମ୍ବର ଆପଟମେଣ୍ଟରେ ରହୁଛ କି?
ଆମେ ଫିପ୍ଥ ଫ୍ଲୋର ବା।
ଆଉ ଯିବା ଆସିବା ହଇରାଣ ନା ଲିଫ୍ଟ ଫିଫ୍ଟ ଅଛି। ଲିଫ୍ଟ ଅଛି। ହ୍ୟାଲୋ ହ୍ୟାଲୋ। ଲିଫ୍ଟ ଅଛି କି, ଗୋଟେ ଲିଫ୍ଟ ଅଛି ଲିଫ୍ଟ ଅଛି ତାହେଲେ। ଆ କେବେ ଟ୍ରାଏ କରୁଛ ସିରିରେ ପାହାଚ ଗଣିବା ପାଇଁ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ କରିଚ।
ହଁ।
କଲେ ଏଥରେ ଆଉ ଥରେ ଟ୍ରାଏ କରି ମତେ କହିବ ତ କେତେଟା ପାହାଚ ଅଛି ମୁଁ ନେକ୍ସଟ କଲରେ ପଚାରିବି କେତେଟା ପାହାଚ ଅଛି?
ହଁ ହଁ କହି
ଗଣିବ ହେଲା ଗୋଟେ ଗୋଟେ ଗଣ ଯାଇକି ଗଣି ଗଣି କହିବ। କେତେଟା ପାହାଚ ଅଛି ମୁଁ ବି ଜାଣିବାକୁ ଚାହୁଁଛି କେତେଟା
କରଚମ୍ କର ରଛନ୍ତି ।
ଘରେ ସବୁ କାମ କରୁଛନ୍ତି ସମସ୍ତେ ନିଜ କାମରେ ବେଶ ଆଁ ହ୍ୟାଲୋ ଘରେ କିଏ କିଏ ଅଛନ୍ତି ତ?
ହଁ ହଁ।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ଆମର ଜ‌ଏଣ୍ଟ‌ ଫାମିଲି ନା ତ ମୁଁ, ବାବା, ମାମା ହା‌ଲୋ ଶୁଭୁଚି?
ହୁଁ।
ହ୍ୟାଲୋ ହ୍ୟାଲୋ ମୁଁ, ବାବା, ମାମା, ବଡ ବଡ ବାପା, ବଡ ମା, ଭାଇ ତାପରେ କକା, ଖୁଡି, ଭଉଣୀ ଆଉ ଏମିତି ସବୁ ଅଛୁ ଆମେ ଆଉ। ହ
ହ
ପରା ଜଏନ୍ଟ ଫ୍ୟାମିଲି ଆଉି ତିନି ଜଣ ବାହାରେ ଅଛନ୍ତି। ମାନେ-ଏ-ଏ-ଏ ଆଉ ତିନିଟା ଫ୍ୟାମିଲି ବା ଅଛନ୍ତି ଆଉ, ହଉ। ଦଶ ମିନିଟ ହେଇଗଲା କଥା ହେଇକି ବହୁତ ଭଲ ଲାଗିଲା ମୁଁ ରଖୁଛି।
ହଁ ହଉ ଠି
ହଉ ହଉ।